ହାଲୋ।
ଓହୋ ମୋ ଭୟସେ୍ ଶୁଭିଲା?
ହଁସୁବିଲା।
କଣ ବ୍ୟସ୍ତ ଅଛ?
ନାଇଁ ମ କିଛି ନାହିଁ ରୋଷେଇ ହେଉଚି।
ଚାଲିଚି ରୋଷେଇ ମୁଁ ଫାଷ୍ଟ୍ ରୋଷେଇ ଚାଲିଚି ଭାତ ଗଳୁଚି।
ହୁଁ ମୁଁ ବି ସେଇ ଭାତ ଦେଖିବାକୁ ଆସିଚି।
ପ୍ରଏତ ଟାଇମିଙ୍ଗି ସେମେ ରହୁଚି ଆଉ ଘରେ ସବୁ ହଁ ସକାଳ କ୍ଷିଆ ଖାଇଛି।
ହଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ଭଲ ଅଛନ୍ତି।
ଆଉ ଆଜି କଣ ରୋଷେଇ ତାହେଲେ?
ଆମର ଆଜି ମାଛ ହେଇଛି, ଆଉ କଣ ଶାଗ ଭଜା ହେଇଛି ଆଉ କଲରା ଆଳୁ ଚିପ୍ସ ହେଇଛି।
ଆଚ୍ଛା ଶାଗ ଭଜା ମାନେ କୋଉ ଶାଗ?
ଏଇ ଯୋଉ କଣ ମ ହେଟା ଆଉ କରମ କରମ ଶାଗ କଣ ଗୋଟେ?
କଳମ ଶାଗ ଲ
ହଁ ହଁ, ଲମ୍ବା ଲମ୍ବା ପତ୍ର ସେଇଗୁରା।
ଆଚ୍ଛା ଆଚ୍ଛା ପାଇ ତା ଡାଣ୍ଠା ଟା ପାଇ ଭଳିଆ? । ହଁ, ସେଇଟା ଆମର ଏପଟେ ବେଶୀ ମିଳେନି। ସେଇ ପ କଟକ, ଭୁବନେଶ୍ୱର ପଟେ ବେଶୀ ମିଳେ ବୋଲି ମୁଁ ଦେଖିଛି।
ମୋ ବୋଉ ଆମ ଘରୁ ପଠେଇ ଥିଲେ।
ଆଚ୍ଛା, ମତେ କାଇଁ ଏତେ ଭଲ ଲାଗେନି। କେମତି ଟେଷ୍ଟ ଲାଗେ କେଜାଣି?
ମତେ ବି ସେଗୁଡା ଭଲ ଲାଗେନି, ମୋ ନାନାଙ୍କୁ ସେଗୁଡା କେନ୍ତି ଭଲ ଲାଗେ କେଜାଣି?
ଏ ପୁରା ପାଇପ୍ ଭଳିଆ ହବ, କାଟିଦବ ଗୋଟେ ପାଇପ ଯେମତି ତା ଡାଣ୍ଠାଟା ସେମିତିଆ। ଯେତେ ସିଝେଇଲେ ବି ସେ କାଡୁକାଡୁ ହବ। ଅ ମା ଟିକେ ଦେଖିବ ରହି ଯଦି ଯିବ ଟିକେ ଆଇଁଷିଣିଆ ବି ସ୍ମେଲ ହବ ସେଇଟା।
ହଁ ହଁ, ଟିକେ ଆଇଁଷିଣିଆ ବାସ୍ନା ହବ।
ସେଇଟା ମୁଁ ଦେଖିଛି ପ୍ରାୟ ଯୋଉ ଡ୍ରେନ ପାଣି, କେନଲ ପାଣିରେ ହେଉରା ଗଛ ଗୁଡ଼ା ହୁଏ।
ହଁ।
ତ ସେଇଥିଲାଗି ଟିକେ ମୁଁ ବେଶୀ ଏତେ ଖାଇବାକୁ ଭଲ ପାଏନି। ତାପରେ ଆମ ପଟ ଏତେ ଟା ମିଳେ ନି। ମୁଁ ଦେଖିଛି କଟକ-ଫଟକ ପଟେ ବେଶୀ ଲୋକ ଖାଆନ୍ତି ଏଇଟା। ଆ ସକାଳ କଣ ଖିଆ ହେଇଛି?
ସକାଳୁ ସେ ଗଲେ ଅଫିସ ଗଲେ। ତାଙ୍କ ସାଥିରେ ବସିକି କି ମୁଁ ବି ଭାତ ଖାଇଦେଲି ଆଉ ପଖାଳ ଭାତ ଆଉ।
ଯାହା ହଉ ପାଗରେ ପଖାଳ?
ଆ ସିଏ ଆ ସିଏ ତାଙ୍କର ତାଙ୍କର ଅଭ୍ୟାସ ସବୁ ପଖାଳ। ହେଲା? ଆଉ ମୁଁ ବି ତାଙ୍କ ସାଥିରେ ଆଉ କଣ ଅଲଗା
ହଁ ମ ଜଣେ ଲୋକକୁ ଆଉ ଜଣେ ଖାଇବ ପଖାଳ, ଜଣେ ଖାଇବ ରୁଟି କରିବାକୁ ତାପରେ ସ୍ତ୍ରୀ ଲୋକ ମାନେ ସବୁ ଅଳ-ଅଳସୁଆ। ଯାହା ଅଛି ଖାଇଦେବି ବରଂ ଅମ୍ବିକା କିଛି ବନେଇ ପାରିବିନି।
ହଁ ସେ ମାନେ ସେଇଆ। ଜଣେ ତ ଖାଇଦେଇକି ଗଲେ ଆଉ ମୋ ପାଇଁ ଏତେ କଣ ଖୋଜା ହଉଛି, ମୁଁ ତାଙ୍କ ସାଥିରେ ବସିକି ଖାଇ ଦଉଛି ସଇଲା।
ନା ସଇଲା ଏ ମୁଠା ଟେ ଖାଇଦେଲେ ପେଟକୁ ଦାନା ଗୁଣ୍ଡେ ଗଲେ ଗଲା।
ମୁଁ ରୋଷେଇ କରୁଛି। ସେ ନ ଆସିଲେ ବି ଚୂଡ଼ା ଚିନି ପଛିିକା ଖାଇ ଦଉଛି, ଆଉ ରୋଷେଇ କରୁନି।
ଯାହା ହଉ ମୋ ଜୀବନ ଦରକାର।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
ବାହାରେ ବୋଧେ ଏକୁଟିଆ ରହୁଛ ନାଇଁ?
ହଁ ହଁ ହଁ।
ହଁ, ସେଇଥିଲାଗି ସୁବିଧା ପାଇ ଯାଇଛ ଆଉ। ଶାଶୁ ଘର ହେଇଥିଲେ ନିହାତି କରିବାକୁ ପଡ଼ିବ।
ମୁଁ ଶାଶୁ ଘରେ ଯେତେବେଳେ ଥିଲି କରି ସରି ମୋ ସ୍ଵାମୀ ସକାଳ ହେତେବେଳେ ସେ ଦୂରରେ ଥିଲୁ ସେ ସକାଳ ସାଢେ ସାତଟା ଭିତରେ ବାହାରିବେ ହେଲା। କୋଉ ଦିନ ସୁବିଧା ହେଲେ ଖାଇବେ କୋଉ ଦିନ ନହେଲେ ନହିଁ ସିଏ ତାଙ୍କର ଯିବେ ଆମର ସେଠି ତିନିଥର ରୋଷେଇ
ତିନି ଟାଇମ୍?
ହୁଁ ଦି ପରେ ରୋଷେଇ ରାତି ନାଇଁ ଖାଲି ଭାତ ତାଙ୍କର ସେଇଠି ଖାଲି ଭାତ ତିନି ଟାଇମ୍।
ତିନି ଟାଇମ ଭାତ ଖାଉଚନ୍ତି ଯାହା ହଉ ମାନିବାକୁ ପଡିବ।
ସକାଳ ବକ୍ତଟା ପଖାଳ ଦି ପରେ ଗରମ ରାତିରେ ଗରମ।
ବାପରେ।
ହେଲା ହଁ ବିରକିଆ ମାନେ ପ୍ରବଳ ମାତ୍ରାରେ।
ତାପରେ ଭାତ ରୁଟି ସାଙ୍ଗରେ ଭଜା ଭଜି ହେଲେ ଖାଇହେ ଭାତ ସାଙ୍ଗେ ଦି ତିନଟା ଆଇଟମ ନହେଲେ ଖାଇ ହଉଚି କି? ଡାଲିଟା କମ୍ପଲସରି ଆଇଟମ ରହିବ ସେଥିରେ। ତମେ ତାହେଲେ ରୋଷେଇ ପୁରା ସରିବାଉପରେ ହେଲାଣି ନାଇଁ? ହ ଦି ଜଣ ତ। କେତେଳେ ଆସିବେ ଖାଇବା ପାଇଁ ସାର୍?
ସିଏ ଆସୁଛନ୍ତି ସେଠୁ ସାଢେ ଗୋଟେରେ ବାହାରୁଚନ୍ତି ଏଠି ଗୋଟେ ଚାଳିଶ ପଇଁଚାଳିଶ ଭିତରେ ପହଞ୍ଚୁଚନ୍ତି ଆଉ।
ତାହଲେ କମ୍ ଡିସଷ୍ଟନ୍ସରେ ଡିଉଟି। ହଁ ଭଲ ଗରମ ଗରମ ତ ଏତେ ଜଲଦି କାହିଁକି କରିଦଉଚ ରୋଷେଇ ଆରାମ ସେ ବଟା ବଳୁ କରିବ।
ସିଏ ଆଜି ନାହାଁନ୍ତି ଆଜି ସିଏ ଗୋଟେ କେଉଁ ବାହାଘରକୁ ଯାଇଚନ୍ତି ତ ମୁଁ ଖାଲି ଭାତ ରାନ୍ଧିକି ପଖାଳି ଦେଉଚି
ଆଛା।
ସିଏ ତାଙ୍କର ସିଆଡେ ଭୋଜି ଖାଇବେ ମୁଁ ମୋର ପୋଖାଳ ଭାତ ଖାଇଦବି ଆଉ କିଏ ମୋର ଗରମ ରଖୁଚି। ମାଛ ଭାଜି ଦେଇଚି କଲରା ଆଳୁ ଚିପ୍ସ ଭାଜିଚି ଶାଗ ଭାଜି ଦେଇଚି ମୁଁ ମୋର ଭାତ ପଖାଳି ଦେଲେ ଖାଇଦେବି। ଆଉ ମାଛ ରାନ୍ଧିବିନି ହେଇଆ ଭାବିଚି ମୁଁ ହେଇଥିଲାଗି ଭାତ ପଖାଳି ଦେନି।
ତାହେଲେ ବଢିଆ ବଢିଆ କଥା ଏମିତି ସୁଯୋଗ ମୁଁ ଖୋଜେ।
ଆଉ ପୁଅ କଣ କରୁଚନ୍ତି?
ସ୍କୁଲ ଯାଇଚନ୍ତି ସ୍କୁଲ ଯାଇଚି ଆସିବ ଦିଟାରେ ହଁ। ଏଇନା ଡିଉଟି ସେ ତ ବାହାରେ ରୁହନ୍ତି ଆଉ ଏଠି ତ ରୁହ ହଁ ଏଠି ରୁହନ୍ତିନି ତ ହଁ।
ନା ନା ଯାତ୍ରା ତୀର୍ଥ କଣ ଅଛି ସେପଟ ଏ
ରଥଯାତ୍ରା ଲକ୍ଷ୍ମୀ ପୂଜା ହଁ ଆମର ତ ଏପଟେ ଲକ୍ଷ୍ମୀ ପୂଜା ଫେମସ ଆଉ।
ଲକ୍ଷ୍ମୀ ପୂଜା?
ହଁ। କେବେ ସମୟ ସୁବିଧା ହେଲେ ଆସିବ ଦେଖିବାକୁ ଆଉ।
ହଁ ହଁ।
ଆଉ
ବାଲିଯାତ୍ରା ବାଲିଯାତ୍ରା ଏଠି ଦେଖି ଆସିବି ଭାଇଙ୍କୁ ନେଇକୁ।
ଠିକ୍ ଅଛି ଆଉ ମୁଁ ନାଇଁ ମୁଁ ଥରେ ଯାଇଥିଲି ଯେ ତାପରେ ଆଉ କେବେ ଯିବା ପାଇଁ ମନ କରିବିନି ମୁଁ ଚିନ୍ତା କରିଚି।
କଣ ପାଇଁ?
ଏତେ ଭିଡ଼।
ହଁ ଭିଡ଼ ତ ପବଳ।
ଆମ
ନାଇଁ ସେଟା ଜାଣି ହଉନି କୋଉଠୁ ଆରମ୍ଭ କୋଉଠି ଶେଷ ଜାଣି ହଉନି।
ସେଇଥିପାଇଁ କେବେ ଯିବା ପାଇଁ ଆଉ ମନ କରୁନି।
ଆଛା ଏ ଭିଡେ ଦେ
ଏତେ ଭିଡ଼ ଏପଟେ ଲକ୍ଷ୍ମୀ ପୂଜା ହୁଏ ଆମର। ଭିଡ ହୁଏ କିନ୍ତୁ ଯାଇକି କେବେ କେବେ ଟିକେ ବୁଲି ଆସିବା କଥା ଆଉ।
ନାଇଁ ଲକ୍ଷ୍ମୀ ପୂଜାରେ ବି ପ୍ରବଳ ଭିଡ଼। ମୁଁ ଦେଖିଛି ଲକ୍ଷ୍ମୀ ପୂଜାରେ ବି ଏପଟେ ବାହାରିଲେ ଯାଇକି ହେ ସେପଟେ ହେ ଠେଲା ପେଲା ଯାଇକି ତୁ ଚାଲିବୁନୁ ଠେଲା ପେଲାରେ ଯାଇକି ଲାଷ୍ଟ ମୁଣ୍ଡରେ ବାହାରିବୁ।
ଆଛା। ନାଇଁ ନାଇଁ ଚାଲିଛି ଭାତ ଡାଲି ହୋଇସାରିଛି ଏବେ କଣ କରିବି ଆଉ।
ହୁଁ ଘରେ ସମସ୍ତେ ଖାଇସାରିଲେଣି।
ଘରେ ସମସ୍ତେ ବୋଲି ମୁଁ ଶାଶୁ ଆଉ ମୋ ପୁଅ ଆଉ। ଆମେ ଶାଶୁବୋହୂ ପଛରେ ଖାଇଲୁ ପୁଅ ସ୍କୁଲ ଖାଇକି ଆଗେ ପଳାଉଛି ସାତଟାରେ ଆଉ।
ହଁ ହଁ।
ହଁ। ଚାଲିଛି ଆଉ ପୁଅ ଆସୁଛି ଦି ଟାରେ ନା ଜଲ୍ଦି ରୋଷେଇ କରିକି ରଖିଦେଲେ କଣ ଥଣ୍ଡା ହେଇଯାଉଛି। ସେ ଆସିଲା ବେଳକୁ ସେଇଥିପାଇଁ ଆଉ। ଯାହା ହଉ ଆଉ ତମକୁ ତମ କେବେ କଣ ଏବେ ଆଉ ରଥଯାତ୍ରା ଅଛି କଣ ପ୍ଲାନିଂ ଅଛି?
ରଥଯାତ୍ରା ଏଠି ତ ମୁଁ କିଛି ଜାଣିନି ଏବେ ନୂଆ ଆସିକି ରହୁଛି କିନ୍ତୁ ଆମ ଗାଁ ରେ ରଥ ଯାତ୍ରା ହୁଏ ଯାତ୍ରା ହୁଏ।
ହଉ ଦେଖ ନୂଆ ଜାଗା ନୂଆ ଜିନିଷ ଦେଖିକି ବୁଲିକି ଦେଖ ଆଉ।
ହଁ ଏଠି କିନ୍ତୁ ଭଲ ପାର୍କ ପାଖରେ ପାର୍କ ଅଛି ଭଲ ଭଲ ମନ୍ଦିର ଅଛି। ହଁ ହଁ ପାଖାପାଖି ମନ୍ଦିର ପାର୍କ ସବୁ ବୁଲିବାକୁ ଭଲ ଜାଗା ଅଛି।
ଆଛା।
କୋଉଦିନ ଆସ ଭାଇନାଙ୍କୁ ଧରିକି।
ଯିବା ଆଉ କେତେବେଳେ ବୁଲିକି ଆସିବା ଆଉ।
ହଁ।
ଆଜି ପାଗ କେମିତି ଖରା ହଉଛି ନା ବର୍ଷା ହଉଛି?
ନାଇଁ ଆଜି ବର୍ଷା ହଉଛି।
ବର୍ଷା ଏବେ ହଉଛି ଆମର ଟିକେ ଖରା ହେଇଛି ଏବେ।
ନାଇଁ ଖରା ହେଇନି ଇଆଡ଼େ। ଟିକେ ଟିକେ ବର୍ଷା ହଉଛି।
ହୁଁ। ଏମିତିଆ ପାଗ ହେଲେ ଟିକେ ଗରମ ଲାଗୁଛି କେତେବେଳେ ଥଣ୍ଡା ଲାଗିଯାଉଛି ତାର ଠିକଣା ନାହିଁ କିଛି।
ନା ଗରମ କଣ ଥଣ୍ଡା ତ ହଉଛି ପୁରା ଶୀତ ଭଳିଆ ଥରୁଛି ମଣିଷ।
କାଇଁ ମ ଏତେ ଥଣ୍ଡା ତ ହଉନି ଆମର ଏପଟେ।
ଆମର ଏପଟେ ଥଣ୍ଡା ଲାଗିଲାଣି ମେନ୍ ହେଲା ମୁଁ ଦି ତିନି ଦିନ ହେଲାଣି ପ୍ୟାଣ୍ଟ ସାର୍ଟ ଶୁଖେଇଲିଣି ସେ ଶୁଖୁନି ମୁଳୁରୁ।
ଆଚ୍ଛା ନାଇଁ ଆମର ଖରା ହଉଛି କେତେବେଳେ ଟିକେ ବର୍ଷା ହେଇଯାଉଛି ଏମିତି ଆଉ।
ଆମର ତ ତିନି ଦିନ ହେଲା ଲଗାତାର ହେଇକି ଝିପି ଝିପି ହୋଉଛି।
ହଉଛି ବର୍ଷା ହଉଛି ପୁଣି ଛାଡି ଯାଉଛି ପୁଣି ଟିକେ ଖରା ହଉଛି ଏମିତି କି ଚାଲିଛି ତ ଆଉ।
ହୁଁ ଆଉ ଗାଁକୁ କୋଉଦିନ ଯିବେ?
ଗାଁକୁ ଏବେ ତ ଆଉ ଯାଇ ହବନି ସ୍କୁଲ ଖୋଲିଗଲା। ପୁଣି ଯାଇ ସେ ସ୍କୁଲ ଖୋଲି ଛୁଟି ହେଲେ ଫୁଣି ଟିକେ ଲମ୍ବା ଛୁଟି ତିନ ଚାରି ଦିନିଆ ମିଳିଲେ ତାପରେ ଯାଇକି। ଏଇତ ଏଇ ଖରା ଛୁଟିରେ ଯାଇଥିଲି ବା ପନ୍ଦର ଦିନ ରହିକି ଆସିଥିଲି।
ପନ୍ଦର ଦିନ ରହିକି ଆସିଛନ୍ତି?
ସମୟ ମିଳେନି ଖରାଛୁଟି ଟା ତ ମିଳେ ଯିବା ପାଇଁ ଆଉ।
ଆଚ୍ଛା।
ତାପରେ ଆମର ସେପଟେ ବୋହୁତ ଖରା ହୁଏ ଖାଲି ଯାଇକି ଛୁଟିଟା ହୋଉଚି। ଛୁଟି ଟା ହୋଉଚି ମାନେ ଟିକେ ଯିବା ଭାରି କଥା ଖରା ହୋଉଚି ରହିବାକୁ ଇଛା ହୋଉନି। ପନ୍ଦର ଦିନ ରହିଲି ମୁଁ ପୁରା ପାଗଳ ହେଇଗଲି ଏତେ ଖରା ସେପଟେ ଆମର।
ସେପଟେ ଏତେ ଖରା?
ହୁଁ ବୋଉତ୍ ଖରା ସିଝିଯିବ ତମେ ପୁରା ବାହାରକୁ ବାହାରି ହୋଉନି ଆଉ। ଛୁଟି ମିଳିବନି ବର୍ଷ ଜାଙ୍କରେ। ଏଇତିକିରେ ଛୁଟି ହେଇଥି ଲାଗି କଁ ନାଇଁ ହେଥିତିଲାଗୀ ଯାଇପାରିବିନି ସେ ଖରା ହୋଉ କି ଯାହା ହୋଉାହାେ ଟିକେ ବୁିକି ଆସିିଭାର। ଆଉ କଣ କୁହ ଆଉ ସବୁ ତମ ଘରେ ଫ୍ୟାମିଲିରେ ସବୁ କିଏ କିଏ ଅଛନ୍ତି?
ଫାମିଲିରେ ଆମର ବଡ ଫାମିଲି।
ବଡ ଫାମିଲି ବାପରେ।
ସମସ୍ତେ ଏକାଠି ନାହୁଁ ସମସ୍ତେ ଅଲଗା ଅଲଗାରେ ଅଛୁ କିନ୍ତୁ ଯୋଉ ଥରକ ଏକାଠି ହୋଉଚୁ ଆମର ଯୋଉ ବାହାଘର ହଣ୍ଡା ଯେମିତି ନୁହଁ ସେମିତି ହୋଉଚି।
ଖୁସି ବାପରେ
ଆମର ଚାଳିଶି ଜଣ କି ପଇଁଚାଳିଶି ଜଣ।
ବାପରେ ଏତିକି ରୋଷେଇ ସବୁ କିଏ କରେ?
ହେ ରୋଷେଇ ସେମିତି ଘରେ ସ୍ତ୍ରୀ ଲୋକ ସମସ୍ତେ ମିଶିକି ମୁଁ ତ ହେଇ ଥରକ ବାହାଘର ଦିନ ଦେଖିଥିଲି ଥରେ। ହ
ହଁ।
ହଁ। ତାପରେ ଆମର ଗୋଟେ ବ କଣ ମଏଟା ଦୀପାବଳି କି ଦେଖିଲି ଦିଇଥର।
ହଁ।
ଆଉ ମୋ ଜେଜେ ଶ୍ୱଶୁର ସାଧ ଦିନ।
ଏଇ ସବୁ କାମ ତ ସବୁ ତ ଏକାଠି ହୁଅନ୍ତି ଆଉ ଶଵାଦ୍ଧ ପର୍ବପର୍ବାଣୀ।
ହଁ। ସେଇ ତିନି ଥରକରେ ତ ମୁଁ ଦେଖିଲି ଯେ ଏଡେ ଏଡେ ଡକଚି ଭାତ ଛଣା ହୋଉ ଚିଯେ ଭୋଜିରେ ଚଟୁରେ ଛଣା ହେଉଚି ଏଠି ଇଏ ଛଣା ହେଲା ଆଉ।
ବାପରେ ଆମର ଏଇଠି ଅଧକା ମୁଠାଏ ମୁଠାରେ ଚାଉଳ ପକେଇଲେ ମୁଠାରେ ମାପିକି ଚାଉଳ ପକଉଚି। ବଡ ରୋଷେଇଲେ ଡର ମାଡୁନି?
ଆ ସେଠି ଗ୍ୟାସରେ କଣ ହୁଏ କିି ଚୁଲିରେ ହୁଏ ବା।
ଖନ୍ଦା ଯୋଉ ଚୁଲି ବଡ ବଡ ଚୁଲି।
ହଁ ବାରି ଗୋଟେ ଗୋଟେ ବଡ ଚୁଲି ଯେନ୍ତେ ଧାନ ବସା ଚୁଲି ନୁଉଁ। ହେଇନ୍ତିଆ ଗୋଟେ ପର୍ଶନାଲ୍ ବାରିପଟେ ଆମର ଚୁଲି ଅଛି।
ଆଛା।
ହେନ୍ତି ଯେତେତେବେଳେ ଲୋକ ଏକାଠି ହଉଚନ୍ତି ସେଇ ଚୁଲିରେ ରୋଷେଇ ହଉଛି ଆଉ।
ଭଲ ଆଉ ହଁ ଡର ମାଡିବ ଆଗ ସେନ୍ତିଆ ରୋଷେଇ କରିଆ
ଏ ମୁଁ ଥାକ୍ ଆହା ଇଏ ବାବା ମୁଁ ଫାଷ୍ଟ ବାହାଘରକୁ ମୁଁ କହିଲି କୁଣିଆ ମିତ୍ର ବୋଲି କେ ଏମତି କରୁଚନ୍ତି।
ଓ।
ତାପରେ ସେକେଣ୍ଡ ଥର ମୋ ଜେଜେ ଶଶୁର ସାଧ ପଇଲା
ହୁଁ।
ଦେଖିଲି ସମସ୍ତଙ୍କୁ ଏମାନେ ସମସ୍ତେ ଆମ ଘରର ହେଲା। ତାପରେ ଦୀପାବଳି ଗୀତ ବଡ ବାଡୁଆ ଡାକେ କମ୍ପଲସରୀ ସମସ୍ତେ ଏକାଠି ହେବେ ଆଉ। ଜାଣିକି ସେଇତକ ଆମ ଘର ଲୋକ। ଆ ହଁ ହଁ ହଁ ସେତିକି ତ ମୁଁ ଦେଖିଚି ଆଉ।
ହଉ ଚାଲ ରଖୁଚି, ଟିକେ ପରେ ଲଗେଇବି ହେଲା।
ହଁ, ହଉ, ହଉ।